ଅନ୍ୟା କାମ ଯାଇଥିଲି ତ ମୁଁ ଟିକେ ଡ଼େରିରେ ଆପଣ କଲଟିକୁ ଉଠାଇଲି।
ଆଚ୍ଛା ଆଚ୍ଛା ଆପଣ କୁଆଡ଼େ ଯାଉଛନ୍ତି ଏବେ?
ମୁଁ ଏବେ ଆମର ଗ୍ରାମ୍ୟ ପୋଲ ଉପରେ ଠିଆ ହୋଇଛି ଆଉ ସେ ପୋଲର ତଳେ ଥିବା ନାଳ ରେ ପାଣି ବହୁତ ଗୁଡ଼ିଏ ହଉଛି ତ ମୁଁ ତାକୁ ଦେଖୁଛି ସେ ପାଣିକୁ।
ହଁ ବର୍ଷା ପାଗେ ତ ସେପଟେ ପାଣି ଟିକେ ଅଧିକା ହେଇଯିବ ନା ଗାଁ ଏରିଆ ତ ଏ ସମ୍ ପାଣି ଅଧିକ ହେଇଯାଇଥିବ ଆପଣଙ୍କ ଗାଁରେ ମାଛ ମିଳେ?
ହଁ ମାଛ ତ ବୋହୁତ ପରିମାଣ ଆଜି ତ ରବିବାର ଥିଲା ତ ଲୋକମାନେ ଧରିକି ନେଇକି ବିକୁଥିଲେ ବଜାରରେ।
ଆଚ୍ଛା ଆପଣ କଁ କଁ ମାଛ ମିଳେ ଗାଁରେ କହିପାରିବେ କି?
ଗାଁ ରେ ତ ସବୁ ପ୍ରକାର ମିଳେ ଯେପରି ରୋହି, ଭାକୁର, ଇଲିଶି, ମାଗୁର ଏ ସାଉ ଛୋ ଛୋଟ ଛୋଟ ଚୁନା ମାଛ ଚିଙ୍ଗୁଡି ଏଇ ସବୁ ମାଛ ମିଳେ ଆପଣ ତ ଜାଣିଛନ୍ତି ସବୁ ପ୍ରକାର ମାଛ। ନା ସବୁ ପ୍ରକାର ମାଛ ମିଳେ ଆପଣ ନେବେ କି?
ହଁ ମୁଁ ସେ ରୋହି ଆଉ କଣ ଭଲ ମାଛ କଣ ମିଳେ ଆପଣ କହିବେ ଯଦି କହିବେ ତାହେନେ ମୁଁ ନେବି ନିଶ୍ଚ ଏ ରୁହି ତ ନେବି ବୋଲି ଭାବୁଥିଲି ଆଉ କିଛି ଭଲ ମାଛ ମିଳେ?
ହଁ ଆପଣଙ୍କୁ କଣ ପସନ୍ଦ ଆପଣ ଖାଲି ନାଁ କୁହନ୍ତୁ ମୁଁ ଆପଣଙ୍କ ପାଖରେ ନେଇ ଯୋଗାଇଦେବି।
ଆରେ ମୁଁ କଣ କହିଲ ଏବେ ମାଛ ବିଷୟ ଏତେ ଜାଣିନି ଯେ ଆପଣ ତ ଖାଇଥିବେ ତ ଆପଣ ଯଦି କହିବେ ତିକେ କିଛି ତ ମୁଁ ନିଶ୍ଚୟ ନବା ପାଇଁ ଚାହିଁବି କାହିଁକି ନା ମାଛ ଗୋଟେ ଭଲ ମାଛ ଆପଣ କୁହନ୍ତୁ।
ମୁଁ ଆଉ ଆପଣଙ୍କୁ କଣ କହିବି ଭଲ ମାଛ ସେମିତି କଣ କହିବି ଆପଣ ଆମଠୁ ଇଲିଶି ମାଛ ନେଇ ପାରିବେ ଯାହାକୁ ସ୍ଵାଦ ଲାଗିବ କିନ୍ତୁ ଟିକେ ପଇସା ବେଶୀ।
ପଇସା କିଛିନାହିଁ ପଇସା ମୁ ଗୋଟେ ସାଙ୍ଗ ଅଛି ବିତୁନ୍ ତାକୁ କହିଲେ ସେ ସମୟରେ ପାଞ୍ଚ ହଜାର ଟଙ୍କା ମଧ୍ୟ ପଠେଇ ଦବ ତ ଆପଣ କୁହନ୍ତୁ ଖାଲି ମା ଛ କଣ କଣ ଭଲ ମିଳେ?
ହଁ ହଁ ମୁଁ ଯେଉଁ ବନ୍ଧୁଙ୍କୁ କଲ୍ କରୁଛି ସେ ବନ୍ଧୁ ଗୁଡ଼ିକ ମତେ ସବୁ ସେଇୟା କହୁଛନ୍ତି ପ୍ରୀତମ୍ ଭାବେ କ ନୂଆ କାମରେ ଲାଗି ପଡ଼ିଚନ୍ତି ତ। ଆଉ ତାଙ୍କର ସେ କାମ ତ ଠିକ୍ ରାତିରେ ଆରମ୍ଭ ହଉଛି ତ ଠିକ୍ ଅଛି ଆପଣ ତାଙ୍କଠୁ ଆଣନ୍ତୁ ସେଟା ଖୁବ ସ୍ଵାଦ ଲାଗିବ ମୁଁ ଆପଣଙ୍କ ପାଇଁ ନେଇଯିବି ଏ ଦୁଇ ହଜାର ଟଙ୍କା ପଡ଼ିବ ପ୍ରତି କିଲୋ।
ବଢ଼ିଆ ତାହେଲେ ତ ଦୁଇ ହଜାର ଟଙ୍କା ତ କହିବାକୁ ଗଲେ ଠିକ୍ ଅଛି ତୁ ମାଛ ସ୍ବାଦ ହେଇଥିବ ମାନେ କିଛି ବି ଚଳିବ। ଆଉ ସେ ମାଛଟା କେମିତି କ କେମିତି ଖଟାଳିଆ ଲାଗେ ନା କଣ ଲାଗେ ରାଗ ଲାଗେ ନା କଣ ଲାଗେ ସେ ମାଛ?
ନାଇଁ ଦେଖ ମାଛ ରାଗ କେମତି ଲାଗିବ ମାଛ ତ ମାଛ ଆପଣ ତାକୁ କରିପାରିଲେ ହେଲା କିନ୍ତୁ ତା ସୁଆଦ ଟିକେ ବେଶୀ ଆ ସେଥିରେ ତେଲ ଅଂଶ ବେଶୀ ରହେ ଯାହାକି ଶରୀର ପାଇଁ ଖୁବ୍ ଭଲ।
ହଁ ମାଛ ତେଲଟା ବି ଦିହ ପାଇଁ ଭଲ ଆପଣ ଏଇଟା ଠିକ୍ କଥା କହିଛନ୍ତି।
ହଁ ଆପଣ ତ ପଢ଼ିଥିବେ ଆପଣ ଯେହେତୁ ବିଜ୍ଞାନର ଛାତ୍ର ଏତେ ସବୁ ପାଠ ପଢ଼ିଛନ୍ତି ତ ଆ ଆପଣ ମଧ୍ୟ ଜାଣିଥିବେ ଏଇ ବିଷୟରେ।
ହଁ ଦେହକୁ ଦରକାର ଯାହେଲେ ବି ପ୍ରୋଟିନ ଦରକାର ଦେହକୁ ବିଭିନ୍ନ ପ୍ରକାର ପୁଷ୍ଟି ସାର ମଧ୍ୟ ଦର କାର ଶ୍ୱେତସାର ଦକାର ଦେହ ପାଇଁ ଭଲ ଏ ସବୁ।
ହଁ ଦେହ ପାଇଁ ତ ଖୁବ୍ ଭଲ ଆଉ ଆପଣଙ୍କ ସେପଟେ ଯୋଉ ନଈ ନଦୀଟେ ଅଛି ଆ ଆପଣ ସେ ନଦୀ କୂଳକୁ ଗଲେଣି ସେଠାରେ ପାଣି ଦେଖିଲେଣି କେମିତି ହୋଇଛି‌?
ନାଇଁ ମୁଁ ତ ଦେଖିନି କିନ୍ତୁ ମୋ ଛାତକୁ ଯାଇଥିଲି ଆମ ଏ ବରଗଡ଼ ପଛପଟେ କଣ ପାଣି ବହୁତ ଜୋରେ ଭା ସିଏ ସିଏ ବର୍ଷା ପାଇଁ ବା ସବୁ ଭାସି ଆସିଛି ପାଣି ଗୁଡ଼ାକ ଗଛ ଗୁଡ଼ାକ ସବୁ ପଡ଼ିଯାଇଛି।
ହଁ ହଁ ଉମ୍ ହୋଇଥିବ ହୋଇଥିବ ଯେହେତୁ ତ ଆମ ସରକାର ଖୁବ ଭ ମଧୁର କାମ କରୁଚନ୍ତି। ଆଉ କିଛି ଅସୁବିଧା ନୁହନ୍ତି ଆପଣଙ୍କ କାମ ବହୁତ ଜଲଦି ଠିକ୍ ହେଇଯିବ ଆପଣ ଚିନ୍ତା କରନ୍ତୁ ନାହିଁ।
ହଁ ସେଇ ତ ହେଲା କଥା ଆଉ ସେଥିପାଇଁ ଟିକେ ରା ଘରୁ ବାହାରି ହଉନି ଏଇ ବର୍ଷା ପାଇଁ। ଗାଡ଼ି ବା ମୋର ପଙ୍ଚର୍ ହେଇଯାଇଚି।
ଆପଣଙ୍କ ଗାଡ଼ି ଟିଏ ପଙ୍କ୍ଚର ହେଇଯାଇଛି କେମିତି ଆପଣ ବୋଧ ହୁଏ ତିନି କି ଚାରି ଜଣ ଲୋକଙ୍କୁ ବସେଇକି ନେଉଥିବେ।
ଏ ନାଇଁ ନାଇଁ ମୁଁ ଏ ଯାଉଥିଲି ଟିକେ ଏକଲା ଯାଉଥିଲି ଆମ ସେଇ ବମେଶ୍ଵର ପଟେ ବମେଶ୍ଵ ପଟେ ଗଲାବେଳେ ସେଠି କଣ କହିଲ କଣ୍ଟା ଗଛ ଗୋଟେ ପଡିଯାଇଥିଲା। ବଡ଼ ବଡ଼ କଣ୍ଟା ସବୁ ସେଗୁଡ଼ା କଣ ପଶି ପାଶି ଯାଇଚି ସେ ଲିକ୍ ହେଇଯାଇଚି ଗାଡ଼ି।
ହଁ ହଁ ଆପଣ ତାକୁ ଦୋକାନକୁ ନେଇ ଯାଆନ୍ତୁ। ଆଉ ଦୋକାନକୁ ନେଇ ଗଲା ପରେ ତାକୁ ସଜାଡ଼ିଥିବ ତାପରେ ତ ଆପଣ ଯିବେ ଏବେ କାଇଁ ଯିବେ ବର୍ଷା ପାଗ ଟିକେ ଛାଡ଼ୁ ଆପଣ ତାପରେ ଯିବେ।
ମୋର ବା କଣ କହିଲ ସେ ଟ୍ୟୁବ୍ ବାଲା ଟାୟାର ତ ସେ ଦୋକାନକୁ ନେଇଗଲେ କହୁଛନ୍ତି ସେ ଟ୍ୟୁବ୍ ବାଲା ଟାୟାର ବନେଇ ପାରିବେନି। ସେ ଟ୍ୟୁବଲେସ୍ ଟାୟାର ଖାଲି ଯାହା ବନେଇ ପାରିବେ।
ହଁ ହଁ ହଉ ତାହେଲେ ଆପଣ ଟ୍ୟୁବ୍ ଉପରେ ଏକ ନୂତନ ପ୍ୟାଚ୍ ଟିଏ ପକେଇ ଦିଅନ୍ତୁ।
ହଁ ସେଇଆ କରିବି ବୋଲି ଭାବିଚି। ଆଉ କଣ ହିଁ କରିହବ। ଏବେ ତ ଏଇ ପାଣି ବେଳେ ତ ଜଣା ପଡୁନି। ରା ତିରେ ଆମର ଲାଇନ ବି କଟି ଯାଉଚି ନା ସବୁ ରାସ୍ତା ଗୁଡା ଅନ୍ଧାର ହେଇଯାଉଚି। କୁଆଡେ କେତେବେଳେ କଣ କଣ୍ଟା ଫଣ୍ଟା ପଡିଯାଉଚି କିଏ ଜାଣିବ।
ହଁ ହଁ ତା ବି ଠିକ୍ କଥା। ଆପଣ ଏବେ କୋଉଠି ଅଛନ୍ତି? ଆପଣଙ୍କ ଘରେ ମତେ ଲାଗୁଚି ଆପଣ ଅଛନ୍ତି।
ନାଇଁ ନାଇଁ ମୁଁ ମୋର ଏଇ ଗୋଟେ ବନ୍ଧୁ ଘରକୁ ଆସିଚି। ମୁଁ ବନ୍ଧୁ ଘରେ ରହିଥିଲି। ଆପଣଙ୍କ କଥା ମନେପଡିଲା ତ ଆପ ଆପଣଙ୍କୁ ମୁଁ କଲ୍ କଲି।
ହଁ ହଁ ତା ବି ଠିକ୍ ଅଛି। ମତେ ଲାଗୁଚି ଆପଣଙ୍କ ବନ୍ଧୁ ବୋଧହୁଏ ଖୁବ୍ ଭଲ ଲୋକ ହୋଇଥିବେ।
ହଁ ହଁଁ ସିଏ ମୁଁ ବନ୍ଧଟା ଶୋଇଛି ତ ମୁଁ ଆପଣଙ୍କୁ ଏବେ କଲ୍ ଲଗେଇଲି କି ଆପଣ କଣ କହୁଛନ୍ତି? ଆପଣ ତ ଏବେ ଗାଁକୁ ଯାଇଥିବେ ଜଗତସିଂହପୁର। ଜଗତସିଂହପୁର ରେ କିଛି ଭଲ ଜାଗା ବୁଲିବା ପାଇଁ ଅଛି?
ହଁ ନିଶ୍ଚିନ୍ତ ନିଶ୍ଚନ୍ତ। ପ୍ରଭୁ ଗୋରେଖନାଥଙ୍କ ମନ୍ଦିର ଅଛି। ମା ସାରଳାଙ୍କ ମନ୍ଦିର ଅଛି। ଆପଣ ଆସନ୍ତୁ କେବେ ଦେଖିବେ, ଆମ ପାରାଦ୍ଵୀପ ଆସନ୍ତୁ।
ଆରେ ନିଶ୍ଚୟ ଯିବି। ଖାଲି ଟିକେ କମି ଯାଉ ଶୀତ ଦିନ ଟିକେ ହୁଅନ୍ତା ଦୁର୍ଗାପୂଜା ଟାଇମ୍ ରେ ସ୍କୁଲ୍ ଛୁଟି ହେଇ ଯାଇଥିବ, ସେତେବେଳେ ବୁଲିବା ପାଇଁ ଯିବି ଆଉ।
ଆପଣ ତ ଏବେ ସ୍କୁଲ ରେ ପଢ଼ୁନାହାଁନ୍ତି, ଆପଣ ଏବେ ମହାବିଦ୍ୟାଳୟରେ ପଢ଼ୁଛନ୍ତି।
ସିଏ ବି ସି ଗୋଟେ ବିଦ୍ୟାଳୟ ହିଁ ଯାଉଚି ନା ସେ ସେଥିପାଇଁ ମୁଁ କହିଲି।
ହଁ ହଁ। ତା ବି ଠିକ୍ କଥା ତା ବି ଠିକ୍ କଥା। ମତେ ବୋଧ ହୁଏ ମୁଁ ଭୁଲି ଗଲିଣି ସବୁ ଜିନିଷ। ଯେହେତୁ ମୁଁ ଗ୍ରାମ ଗ୍ରାମରେ ଟିକେ ଚାଷ କାମରେ ବ୍ୟସ୍ତ ଅଛି। ଆଉ ଆପଣ ସେ ଚାଷ କାମ କେବେ କରିଛନ୍ତି?
ହଁ ମୁଁ ଗାଁ କୁ ଯାଇକି ମୁଗ ଚାଷ ଥରେ କରିଥିଲି।
ଆଉ ମୁଗ ଚାଷ ଆପଣଙ୍କୁ କେମିତି ଲାଗିଲା କରିବାକୁ‌?
ହୁଁ ମତେ ଭଲ ଲାଗିଲା। ସେ ସାପ ପୁଣି ଟିକେ ବାହାରେ ତ ସାପ ବାହାରିଲେ ଡର ଲାଗେ। ସେ ସା ପ ତ କିଛି କରନ୍ତିନି, କିନ୍ତୁ ମତେ ଡର ଲାଗେ।
ଯଦି କେବେ ସାପ ଟି ଆପଣଙ୍କ ଯୋଉ ଗୋଡଟିକୁ କାମୁଡିଦବ? ତେବେ କଣ ହେ
ଦେ ସେ ସାପ ଆମେ ଏତେ ବିଷାକ୍ତ ସାପ ନାହିଁ, ସେଠି ମାନେ ଆମ ଡାକ୍ତରଖାନା ବି ଅଛି। ଯଦି ସା ତ କିଛି ଟେନସନ୍ ନାଇଁ।
ବୋଧହୁଏ ଆପଣଙ୍କ ଘର ପାଖରେ ଅଛି ସେ ଡାକ୍ତରଖାନା, ତ ଆପଣଙ୍କ ଅସୁବିଧା ହେବ ନାହିଁ। କିନ୍ତୁ ଆମର ତ ଦୂରରେ ଅଛ। ତ ବିଷାକ୍ତ ନଥାନ୍ତି ଯଦି ଆ କେବେ ବିଷୋଧର ହୁଏ ତ ତେବେ ଆମକୁ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼େ।
ହଁ ପା ସେଇ କଥା ପା ଅସୁବିଧା। ଆଉ କଣ କରି ପାରିବା। ମତେ ସେ ସା ପ ଟିକେ ଡର ଲାଗେ ନା ଆଉ କିଛି ନାହିଁ। ଆପଣଙ୍କୁ ସାପକୁ ଡର ଲାଗେ?
ହଁ ମତେ ତ ଖୁବ୍ ମାତ୍ରାରେ ଡର ଲାଗେ। ମୁଁ ଦେଖିବି ମାନେ ସାଙ୍ଗେ ସାଙ୍ଗେ ଦୌଡିକି ପଳାଇବି ବହୁତ୍ ଦୂରକୁ।
ହଁ ପା ଆଉ ମୋ ସେ ପ୍ରୀତମ ଯିଏ ସେ ସାପମାନଙ୍କ ସହିତ ଖେଳିବାକୁ ବହୁତ୍ ପସନ୍ଦ।
ହଁ ହଁ ତାଙ୍କ ନାମଟି ମଧ୍ୟ ସେ ।
ହଁ ପା ସିଏ କଣ ଲେଖେ ଚାରି ପାଞ୍ଚ ଟା ସାପ କୁ ଏମିତି ହାତରେ ଧରିଦେବେ ଧରିକି ବହୁତ୍ ଜୋରେ ଏମିତି ପୁରା ଛାଟିଦେବେ ହଲେଇ ଦେବେ ପୁରା।
ହଁ ହଁ ମୁଁ ଭାବୁଚି କେବେ ତାଙ୍କୁ ଆମେ ଜୀବନ୍ତ ଦେଖାଇ ତାଙ୍କୁ ବେକରେ ପକେଇଦେଲେ ଭଲ ହୁଅନ୍ତା ଆପଣ କଣ କହୁଛନ୍ତି?
ହଁ ସେ ପା ଏ କଁ ଲ ବହୁତ ଦୁଷ୍ଟ ହଉଚି ତାକୁ ଟିକେ ଦକାର।
ଠିକ୍ ଅଛି ଠିକ୍ ଅଛି ଆପ୍ ତାପଛେ ଚିନ୍ତା କରନ୍ତୁ ନେଇ ସିଏ ସମୟ ସ ତ ଆପେ ଆପେ ସୁଧୁରିଯିବେ ସେଥିରେ କଣ ଅଛି ଏବେ ତ ସେ ରାତ୍ରି ସମୟରେ ତାଙ୍କର ଟିକେ ନୂତନ କାମ ଲାଗି ଯାଇଚି ତ ସେ ଏବେ ରାତ୍ରି ସମୟରେ ଯାଉଚନ୍ତି ସେ ଏବେ ଖାଲି ହୁଅନ୍ତୁ ସେତୋଳେ ଆମେ କଥା ହେବା।
ହୋଉ ନିଶ୍ଚୟ ତାଙ୍କ ତ ମୁଁ ବହୁତ ଦିନ ହେଲା କଥା ହେଇିନି ତ ତାଙ୍କ ସହିତ ମୁଁ କଥା ହେବି ଆଉ। ଆଉ ତମେ ଟି ସେ ଇଲିଶି ମାଛ କଥା ବୁଝ ଆଉ ଇଲିଶି ମାଛ ଆପଣ କହିଲେ ମାନେ ମତେ ଭୋକ ଲାଗିଲାଣି। ଯାଉଛୁ କଁ ଗୋଟେ ଖାଇବି ଭା ତ ଭାତ ତ ଖାଇସାରିଲିଣି ଜଳଖିଆ କଣ ମ୍ୟାଗି ଫ୍ୟାଗି କରିକି ଖାଇବି ଆଉ।
ହଁ ହଁ ଆପଣ ଯାଆନ୍ତୁ କଣ ରୋଷେଇ କରି ଖାଆନ୍ତୁ। ବଜାରୁକୁ କାହିଁକି ଯିବେ ବ ଜାରରେ ଯଉ ବିଷାକ୍ତ ତେଲ ତା ଫଳରେ ଆପଣଙ୍କ ଦେହ ଖରାପ ହେଇଯିବ ଏବ ଆଉ ଆପଣ ସୁନ୍ଦର ଚେହେରାଟି ମଧ୍ୟ ଖରାପ ହୋଇଇଯିବ।
ନାଁ ସେ ବଜାର ତ ଏବେ ଯାଇ ହବନି ସେ ସବୁ ବାଲି ଫାଲି ପଡ଼ିଚି ରାସ୍ତାରେ କାମ ହଉ ତ ଏପଟେ ସେ ସିମେଣ୍ଟ୍ ବାଲି ସବୁ ଗଦା ହେଇଚି ଆମ ଏପଟେ।
ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ସିମେଟ୍ ବାଲି ଗଦା ହେଇଯାଉ ଆପଣ ଗାଡ଼ିଟି ବି ମଧ୍ୟ ପଙ୍କଚର୍ ଅଛି ଆଉ ଆ ଆପଣବି କଣ କରିପାରିବେ ଆପଣ ଘରେ କରି ଖାଆନ୍ତୁ ଆଉ ଆପଣ ପାଖରେତ ଅନ୍ୟ କିଛି ଉପାୟ ନାହିଁ।
ହଁ ପା ସେୟା ହେଲା କଥା ମୁଁ ତ ସେ ସାଙ୍ଗଟା ଶୋଇପାରଚି ଖାଇ ପିଇକି ଆଉ ମୁଁ କଣ କରିବି ସେ ତ ଶୋଇଚି। ମୁଁ ଯାଉଚି କଣ୍ଟେ ଭାଣିକି କ୍ ବନେଇ କଁ ଖାଇବି ଆଉ ଭାବୁଚି ଏ କଣ କଁ ଗୋଟେ ଖାଇବା ଦେ ବିସ୍କୁଟ୍ ଫିସ୍କୁଟ୍ ଦେଖି ଖାଇଦେବି ଆଉ।
ଠିକ୍ ଅଛି ଠିକ୍ ଅଛି ଆପଣଙ୍କୁ ଯାହା ଠିକ୍ ଲାଗୁଚି ଆପଣ ବନାଇକି ଖାଆନ୍ତୁ ସେ ବିସ୍କୁଟ୍ ହଉ କି କୌଣସି ଅନ୍ୟାନ୍ୟ ଖାଦ୍ୟ ହଉ ଆପଣ ବନାନ୍ତୁ ଖାଆନ୍ତୁ ସେଥିରେ କଣ ଅଛି?
ହଁ ହଁ ଦେଖିଆ ଆଉ କଁ ଓଟେ ବନେଇ ଖାଇବା ନହେଲେ ଭୋକ ଲାଗିଲା ଆପ ଇଲିସି ମାଛ କଥା କହିଲେ ଏବେ ମତେ ଭୋକ ଲାଗିଲାଣି ଆମ ତ ଘରେ ତ ବିନା ପିଆଜ ରସୁଣ ହଉଚି ଯାହା ଏଇ ବାହାରେ ଖାଇପାରିବି ସାଙ୍ଗ ଘରେ ମୁଁ ଯାହା ଖାଇପାରିବି।
ଠିକ୍ ଅଛି ମୁଁ ଆପଣଙ୍କ ପାଇଁ ନିଶ୍ଚିନ୍ତ ନେଇକି ଯିବି ଆପଣ ଖାଲି ଠିକ୍ ସମୟରେ ପ୍ରତମ୍ ବାବୁଙ୍କଠୁ ଆଣି ପଇସା ମତେ ଦେଇଦେବେ।
ହଁ ନିଶ୍ଚୟ ମୁଁ ପ୍ରିତମ୍ ବାବୁଙ୍କ ସାଁ ଗୋଟେ କଲ୍ କଲେ ଆପଣଙ୍କୁ ଯେତେ କହିବେ ଆପଣ ତାକୁ ଯେ ସେ ପଠେଇଦେବେ ଦଶ ହଜାର ପନ୍ଦର ହଜାର କେତେ ଦକାର ଆପଣଙ୍କୁ?
ମତେ ତ ବହୁତ ମାତ୍ରାରେ ଦରକାର ମୁଁ ଆପଣୁ କହିବି କିନ୍ତୁ ଆପଣ ଆ ପରେ ମୁଁ ଆ ପଣକୁ ଏ କଲ୍ କରିଥାନ୍ତେ ତାପରେ ମୁଁ କାମ ବ୍ୟସ୍ତରେ ପଳେଇଥାନ୍ତି ଆପଣ ଏବେ ଖାଲି ଅଛନ୍ତି ଆପଣ କଲ୍ ପାଇଁ।
ହଁ ନିଶ୍ଚୟ ଆପଣ ମତେ କଲ୍ କରିପାରିବେ ମୁଁ ଖାଲି ଅଛି ଆପଣଙ୍କ ଯଦି ମେତେ କଲ୍ କରିତେ ହେନେ ଆପଣ କଲ୍ କରିପାରିବେ। ଆପଣଙ୍କୁ ମୁଁ କିଛି ସମୟ ଛାଡ଼ିକି କଲ୍ କରି କାହିଁକି ନାଁ ମୁଁ ଏବେ ଟିକେ ଖାଇବି ନା ଖାଇସାରି ଆପଣଙ୍କୁ କହିବି ଆଉ।
ହାଲୋ। ଠିକ୍ ଅଛି ମୁଁ ଆପଣଙ୍କୁ ଜଣାଉଚି ଆଉ ପରବର୍ତ୍ତୀ କଲ୍ ଟି ଆପଣଙ୍କୁ ମାରିଦେବି ତା ପରେ ମୁଁ ଟିକେ ଖାଲି ହୋଇଯି ପଣ ବି କଣ ଖାଇଦେବେ କଣ କହୁଚନ୍ତି?
ହଁ ନିଶ୍ଚୟ ଆପଣ ବି ଖାଆନ୍ତୁ ଯେ ଦେହ ପ୍ରତି ଧାନ ଦିଅନ୍ତୁ ଆପଣ ତ ଦେହ ତ ଏବେ ଟିକେ ଅସସ୍ଥ ହୋଇଯାଇଥିଲା। ଆପଣଙ୍କ ମୁଣ୍ଡ ଫୁଣ୍ଡ ବୁଲଉଥୁଲା ମୁଁ ଶୁଣିବାକୁ ପାଇଥିଲି ତ ଆପଣ ଦେହ ପ୍ରତି ଧ୍ୟାନ ଦିଅନ୍ତୁ।
ହଁ ମୁଁ ଦିନେ ଇଲିଶି ମାଛ ଧରୁଥିଲି ତ ସେ ମୋ ମୁଣ୍ଡଟିକୁ ଆସି କାମୁଡ଼ି ଦେଲା ମୁଁ ଆଉ କଁ ବା କରିପାରିବି? କୁହନ୍ତୁ।
ହଁ ପା ସେ ଆଉ ଯା ହଉ ଇଲିଶି ମାଛ କାମୁଡ଼ିଛି ଅଲଗା କୌଣସି ଯିବ କାମୁଡ଼ି ନାହିଁ।
ଠିକ୍ ଅଛି ଠିକ୍ ଅଛି ଆଉ କଣ ବା କରିପାରିବା ମୁଣ୍ଡକୁ ତ ଠିକ୍ ଭାବରେ ଯତ୍ନ କରି ରଖିବାକୁ ହେବ। ହଉ ମୁଁ ବର୍ତ୍ତମାନ ଯାଉଚି ଆପଣ ମତେ ମେସେଜ୍ କରନ୍ତୁ ଯଦି ଦରକାର ହବ ମୁଁ ବି ଆପଣଙ୍କୁ ମେସେଜ୍ କରୁଚି।
ଆଜ୍ଞା ନିଶ୍ଚୟ ଆପଣ ଯାଆନ୍ତୁ ଆପଣ କୋଉଠି ହେଲେଣି ପୋଲ ପାରି ହେଇଗଲେଣି ଆପଣ?
ନାଇଁ ମୁଁ ସେ ପୋଲ ଉପରେ ଦେଖୁଛି ଆଉ ମୁଁ ଟିକେ ପିଯୁଳି ତୋଳିବା ଓ ପାଇଁ ପ୍ରସ୍ତୁତ ହଉଛି।
ହୋ ହୋ ଆପଣ ପିଜୁଳି ଖାଇବେ ହଁ ଏଇ ପାଗ ରେ ତ ପିଜୁଳି ଗୁଡାକ ବଢିଆ ଲାଗିଥାଏ। ଆପଣ ଯାଆନ୍ତି ପିଜୁଳି ଖାଇବେ ଆଉ ପିଜୁଳି ମୋ ପାଇଁ କେବେ ଗୋଟେ ପାଣି ବେତ ମୁଁ ବହୁତ ଦିନ ହେଲା ପିଜୁଳି ଖାଇନି।
ହଉ ନିଶ୍ଚିନ୍ତ ଆପଣ ଯାଆନ୍ତୁ ମୁଁ ଆପଣଙ୍କ ସହିତ ପରବର୍ତ୍ତୀ ସମୟରେ କଥାବାର୍ତା କରୁଚି ଧନ୍ୟବାଦ।
ଆଜ୍ଞା ମୁଁ ରଖୁଛି ଆପଣଙ୍କୁ ଆଉ କେବେ ମୁଁ କଲ୍ କରିବି ରଖୁଛି।